ହୁଁ କୁଅ।
ହୁଁ ହୁଁ।
ହାଲୋ।
ହଁ ଦେଇ ଶୁଭିଲା ଏଥର।
ହଁ କୁଅ ହଁ ସୁଭୁଛି କୁଅ।
ମୁଁ ତ ସେଇଠି ଅଛି ଆଉ ହଁ ଯା ଯେତିକି ଯା ହଉଚି ହଉ।
ଏ ଟିକେ ନେଟୱାର୍କ ପ୍ରୋବେ ଇସୁ ରହୁଛି ଆଉ।
ସବୁ ଫୋନ ଇଏ ଉରା ଠିକ ହବ ବୋଲି କିଛି ଇଏ ନାହିଁ କେତ୍। ତ ଇଏ ହେଇଯାଉଛି ଆଉ ହୁଁ।
ଏବେ ଯୋଉ କେସ୍ ଗୁରା ହଉଚି ସବୁ ମାନେ ଯୋଉ ମରୁଛନ୍ତି ସବୁ। କିଏ କା ମାନେ କେତେ ବୟସ ଲୋକଙ୍କର ମାନେ ତାଙ୍କର ସୀମା ନାହିଁ ଗୋଟେ।
ଏବେ ଦେଖିଛ ନା ଗୋଟେ ମୋବାଇଲରେ ଏଇ ଯୋଉ ବାହାରେ। ପୁଣି ଏ ଯୋଉ ଚେତନ ଅଗ୍ରୱାଲ କୁ ଗୋଟେ ଝିଅ ଟେ କେମିତି ମାରି ଦେଇେଛି ଦେଖିଛ ନା ମ। ମୋବାଇଲ୍ ରେ।
ନା। କଣ ହେଇଥିଲା ହେଟା?
ସେଇଟା ମାନେ ଗୋଟେ ଗୋଟେ ଗୋଟେ ଝିଅଟେ ଗୋଟେ ଆଉ ଗୋଟେ ପୁଅ କୁ ଭଲ ପାଉଥିଲା। ତାଙ୍କ ଘର ଲୋକ ଏଇ ଚେଟ ଆଉ ଗୋଟେ ପୁଅ ସାହିତ ତା ବାହାଘର ଠିକ୍ କଲେ ତାଙ୍କର ପୁଣି ନିର୍ବନ୍ଧ ବି ସରିଥିଲା। ଦେଖୁନ ନିର୍ବନ୍ଧ ସରିଥିଲା ତା ବ ଲବର ସହିତ ମିଶି ଆକୁ ଡାକି ନେଇ ପ ପୁନେ ରେ ଗୋଟେ ଇଏ କୁ ତାକୁ ପାହାଡ ଉପରକୁ ନେଇକିରି ପୁନେରେ ସେଟା କି ଜାଗା ଗୋଟେ। କହୁଥିଲେ ସେଉଠୁ ନେଇ ପେଲି ଦେଇଛନ୍ତି ଦି ଜଣ ମିଶି ନ ଆଇ ଥାନ୍ତୁ ନାହିଁ ପଳେଇ ଲୁନିତା ହେଆର ପଟା ସିପ ଆକୁ କଣ ପାଇଁ ମାରିଦେଲୁ ଵେକାରେ। ଆଉ ଦେଖିଛ ନା ମୁମ୍ବାଇରେ ଟ୍ରେନରେ ଟ୍ରେନରେ ଯାଉ ଟ୍ରେନ ରେ ଯାଉ ଯାଉ ବର୍ଷା ହଉଥିଲା ସେ ପୁଆଟା କହିଲା ଭାଇ ଆଉ ଆପଣ ଡୋର ଦେଇଦିଅନ୍ତୁ ବର୍ଷା ହଉଛି ବୋଲି କହିଲୁ କାହିଁ କହିଲୁ ବୋଲି ମତେ- ତୁ ଛୁଇଁଲୁ କାହିଁକି କହିକି ବୋଲି ତାକୁ ଛୁରୀ ଭୁସି ଦେଇଛି ମ ହଁ ହଁ ଛୁରି ଭୁସି ମାରି ଦଉନି।
ହଁ ବା ସେଟା ପୁରା ଇଏ ସେ କହିଲା କହିଲା କଣ ଏଇ ଟିକେ
ହଁ କଣ ଦୁନିଆ ହେଲାଣି କୁହନି ମଣିଷ ଦେଖ ଆଗେ ଲୋକ କେତେ ଧାଉଁ ଥିଲେ କଥାପଦେ ଆଜ୍ଞା ବହୁତ ଲୋକଙ୍କର ବହୁତ ରାଗ ଯେ ଛୋଟ ଛୋଟ କଥାରେ ଲୋକ ବହୁତ ରାଗି ଯାଉନାହାନ୍ତି। ଆଜି କାଲି ଛୁଆ ଦେଖନ୍ତୁ କେତେ ତାଙ୍କ ମାନେ ମୁଣ୍ଡ କେତେ ଟେଂସନ୍ ସବୁ ନା ନା ଗୋଟେ କଥା କାଇଁ ସେ ମତେ କହିଲା? ଗଲା ଏଇତ ତ ରାଗ ଆଉ। ଦେଇ ତୁମ ଘର କୋଉ ଗାଁ ବାପା ଘର?
ସେ ଯାଇକି ଆମର ଯାଇକି ହରିପୁର ଆଡେ। ହରିପୁର ହରିପୁର।
ହରିପୁର ଆଡୁ ଭଲ ସୁନା ଆଣୁଥିବ ଆଉ। ଭାଇ ଘର ତ ଚାଷ ଅଛି।
ନା ନା ଆମ ଭାଇ ଭାଇଙ୍କର ଚାଷ କରିଥିଲେ ବି ଆମ ପାଖରେ ପଇସା ରୁହେ ନା।
ଦେଇ ସତ କଥା ନୁହେଁ କି ଚାଷରେ ଏତେ ପରିବାର ହୁଏନି ଇଏ ବି ଚାଷ କରନ୍ତି ଯେ ତାଙ୍କୁ ତ ଜାଣିଥିବେ।
ନା ନା ନା ନା ଚାଷରେ ପଇସା ବହୁତୁଲୋ ଭଲ ହେଲା କିି କିନ୍ତୁ କିନ୍ତୁ ଆମ ପାଖରେ ପଇସା ରୁହେନି।
କାଇଁ ଇଏ ବି ତ ସେଇଆ କରନି ସାର ମସଲା ଔଷଧ ଦେଲା ବେଳକୁ ପନିପରିବାରେ ସବୁ ବୁ ବେଳେ ଆଉ କିଛି ତ ବଳୁନି।
ନା ନା ବଳିବ ଏକାଠି ଏକାଠା ଖଟିଲେ ସେ ଟିକେ କଷ୍ଟ। ହଁ। ଦି ଭାଇ ତାଙ୍କ ଆମର ଖଟନ୍ତି କିନ୍ତୁ ହୁଏ ଆମର ବହୁତ ଲୋକ ହୁଏ ହେଲା କି ମାନେ ଆମର ଏକାଠି ଲଗାହବ ଦିନେ ଦିନେ ଏମିତି ସେ ଲଗାହବ ଦିନକୁ ପାଞ୍ଚ ହଜାର ପାଖାପାଖି ହୁଏ।
ହୁଁ।
ହୁଁ ପାଞ୍ଚ ହଜାର ତିନି ହଜାର ଦିହଲେ ଆଭେଲେବୁଲ ଯାହାହେଲେ ହବ। ମାନେ ସରିଲା ଏଣ୍ଡିଙ୍ଗ ପର୍ଯ୍ୟନ୍ତ। ତ ସେ ଜିନିଷ ଟା ବିକ୍ରି କରିଦେଲେ ଷାଠିଏ ସତୁରି କି ଲକ୍ଷେ ପାଖାପାଖି ହେଇଯାଏ ମୁଁ ଖାଲି କୋବି କଥା କହୁଛି କୋବି ଦିନରେ ବିକ୍ରି ହବ ମିନିମମ ଟା ଆମର ଅଢ଼େଇ ଲକ୍ଷ ଦି ଲକ୍ଷ ପାଖାପାଖି ହେଇଯାଏ।
ହୁଁ ହୁଁ ଏତେ ଟଙ୍କା ହୁଏ ରଖିବ
ଆ-ଆମ ମା ରଖନ୍ତି ପା ପଇସା। ଆମ ଘରର ଯିଏ ମାଁ ହେଲେ ଶାଶୁ ସେ ହଁ ହଁ ସିଏ ରଖନ୍ତି ସିଏ ରଖିଲେ କଣ କହନି ଦେବେନି ହେଲା ହଁ ହଁ ସେ ରଖୁଛନ୍ତି।
ହ
ସେ କହିଲେ କ ମୁଁ ମରିଗଲେ ଯାହା ହବ ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ମୋର କିଏ ଚାବିକାଠି ନବନି।
ହୁଁ ହୁଁ।
ସେଥିଲାଗି ଆମ ପାଖରେ ଏତେ ପଇସା ରୁହେ ନା ଆମର ପର୍ସନାଲ ପଇସା କଣ କୁହନି ଯୋଉମିତି ଆମର ହଉଛି ଯୋଉ ମୋଦି ପଇସା
ହୁଁ ହୁଁ ହଁ।
କାଳିଆ ଯୋଜନା, ସୁଭଦ୍ରା
ନାଇ ଭାଇଘରେ ନିଜେ କରନ୍ତି ନାଇ ଭାଇଘରେ ନିଜେ କରନ୍ତି ବିକନ୍ତି କିଛି କିଛି ରଖନ୍ତି। ନିଜ ଖର୍ଚ୍ଚ ପାଇଁ ଛୁଆ ପିଲା ଟା ହେଲା।
ସିଏ ଯାଆନ୍ତିନି ବା ସିଏ ଯାଆନ୍ତିନି। ସିଏ ଯାଆନ୍ତିନି ଆ ଭାଇ ଯାଆନ୍ତି ଦେଢ଼ଶୁର। ସିଏ ରଖନ୍ତି ହେଲେ କି ସିଏ ରଖନ୍ତି ସେ ରଖି ବହୁତ କିଛି କଥା ହେଲେ କଣ କିଛି କହିହବନି। କି ମାନେ ତୁ ପାଖରେ କିଛି କରବନି ମୋର ଟିକେ ପ୍ରୋବ୍ଲେମ ନା ଆଉ ତାଙ୍କର ଭଲ। ତାଙ୍କ ପାଖରେ ପଇସା ଦେଇ ତାଙ୍କର ଭଲ କରିଛନ୍ତି ମୁଁ ମୋ ବୋଉ ସବୁବେଳେ ଗୋଟେ କଥା କୁହେ କୋ ଝିଅ ଯିଏ ଯେତେ ମାରିଯାଏ କି କି କରୁ ଯିଏ ଯତେ ଯାହା କରୁ ଭଗବାନ ଯଦି ତତେ କୋଉ ପଟରେ ଅନେଇବ ତୁ ଭଲରେ ରହିବୁ ସେ ଜିନିଷ ତାଙ୍କର ଅଙ୍ଗ ଧନ ଅଙ୍ଗେ ପଳେଇବ।
ିସ
ଆଉ ମୁଁ ଭାବେ କଣ?
ଯିବି ପରିଶ୍ରମ କରି ତାକୁ କାଇହିଁ କିଛି ଦବନି ହଁ।
ସେଇଟା ହେଲା କଥା ବୋଉ ମତେ ସବୁବେଳଳେ କହେ ସେ ଯେତିକି ଖଟୁଛି ହଁ ମୋ ଭାଇ ନଉ କି ମୋ ଛୁଆ ପିଲା ସବୁ ରୁହନ୍ତୁ ସେ ସେମିତି ଭାବୁ ଯେ ଦେଖିବୁ ତାଙ୍କ ତାଙ୍କର ସେଇ ପଇସା କୋଉ ବେମାରୀରେ ହଉ, କି କୋଉଠି ହଜିବାରେ ହଉ କି, ଚୋର ନବାରେ ହଉ ଏମିତି ପଳେଇବ ତ ମତେ ଭଗବାନ ତତେ ଆଣିକି ତୁ କୋଉଠି ଜିନିଷ ପାଇବୁ ଏଇଟାକୁ ମନେ ରଖଥିବ ଏଇ କଥାଟାକୁ ମାନେ ଗୋଟେ ମୋ ବୋଉ ର ବାଣୀ ଗୋଟେ ଜାଣିକି ମୋ ବୋଉ କହିଲା ଦେଖେ ଝିଅ ତୁ ଦେଖିବୁ ତୁ ଏମିତି ବେଳେ ତୁ ବାଟରେ ଚାଲୁଥିବୁ ତତେ ପଇସା ମିଳିବ। ତୁ ତୋ ସୁସ୍ଥ ଜୀବନ ତୁ ସାରା ଜୀବନ ତ ସୁସ୍ଥରେ ରହିବୁ ତୋ କଥା ଟଙ୍କା ଟେ ବି ତୋ ହାତରୁ ଯିବନି। ଏଇ ଆମର ପଇସା ର କୋଉଠି ଖର୍ଚ୍ଚଇଯାଇକ କି? ନ ପାରେ କଟେଇଲେ ଆଉ
ଟିକେବି ଅସୁବିଧା ପଡୁ ଯୋଉଠୁ ଯାଏ ନାହିଁ ଯେମିତି ହବ ଭଗବାନ ସାହାଯ୍ୟ କରିକି ଦେଖିବ ମିଳିବ।
ବୋଉ ସେଇ କଥା କହିଲା କହିଲା ତୁ ଜମା ଟେନସନ ନେନା ତୁ ଓଲଟି ଭଲରେ ରହିବୁ ଦେଖେ। କିନ୍ତୁ ଏତିକି ଅଛି ମୁଁ ବହୁଉତମି ମୋ ପାଖରେ। ପାଖରେ ଭଗବାନଙ୍କ ଦୟାରୁ ବି ବହୁତ ଯେତିକି ଯାହା ରହିବା କଥା ବି ଅଛି।
ସୁନା ରୂପାକତ୍ରୁ ନାଇବା ମାନେ ଲୁଗା ପଟା କୁ ରୁ ଆ ବହୁତ କିଛି ସବୁଥିରୁ ମୋର ଡବଲ୍ ଡବଲ୍ ଅଛି।
ହଁ।
ମୁଁ ହଁ ମୁଁ ସେଇଟା ଭାବେ ମ ଯାହା ହଉ। ଯିବା ଆସିବା ପାଇଁ ହଳେ ହଳେ ସୁନା ଅଛି ବି ଘରେ ପିନ୍ଧିବା ପାଇଁ ବି ହଳେ ହଳେ ସୁନା ଅଛି। ମତେ ଭଲ ଲାଗେ ଆଉ ମୋ ପାଖରେ ପଇସା ତ ଏମିତିରେ ହେଇ ଇସ ଆସିଲା ତାପରେ ଘରେ ତ ଘର ଖର୍ଚ କଣ ଆମେ ଘରେ ଖାଇଦେଲୁ ଯାହା ଖାଇବା କଥା ଖାଇଲୁ ବନ୍ଧୁବାନ୍ଧ ସେମାନେ। ଦେଇଦେବେ ଆଉ ଖାଇଲୁ ଆଉ ମୋବାଇଲ ବାଲାନ୍ସ ଟା ବି ଦିଅନ୍ତି। ଅ ଦେହ ପା ମେଡିକାଲ ଖର୍ଚ ବି ଦିଅନ୍ତି ଆଉ କଣ ଦରକାର ଆଉ ଖାଲି ଟୁକୁରା ମୁକୁରା ଆମର କେତେବେଳେ ଚୁଡ଼ିଟେ, ଲିପ୍ ଲିପଷ୍ଟିକଟେ କି ଗୋଡ ମୁଦିଟେ ଏମିତି ଭଲ ମନ୍ଦ କି କୁଆଡେ ଗୋଟେ ଗଲୁ ଯଉଠି ପାଂସହ ଦେବେ ସେଠି ହଜାର ଖର୍ଚ୍ଚ ହେଇଯାଏ। ସେଇ ହଜାର ଟା ପାଞ୍ଚଶହ ଦିଅନ୍ତୁ ପଚାର ସେଇ ଆଉ। ହଜାରରରୁ ଆଉ ପାଂସହ ଟଙ୍କା ଆମେ ହାତରୁ ବସେଇକି ଖର୍ଚ୍ଚ କରୁ ଆଉ। ହେଲା ଏଇଆ।
ନା ନା ଭାଇ ଏ
କଣ କରିବା ଏକାଠି ରହିବାକୁ ହେଲେ ଟିକେ କଷ୍ଟ କରିବା ପାଇଁ ପଡିବ। ଆଉ ସେ ଗୋଟେ ତାଙ୍କର ବି ଗୋଟେ ମୁରବୀ ହିସାବରେ ଅଛନ୍ତି। ତାଙ୍କୁ ଟିକେ ନେଇକି ଚଳିବା ପାଇଁ ପଡୁଛି ଆଉ।
ଉଁହୁଁ ହୁଁ।
ସେଇଥିରେ ତଥାପି ପାଟି ମୁୁଣ୍ଡ ବେଳେ ବେଳେ ହେଇଯାଉଚି। ଆମ ମାଆ ଗୋଟେ କିଛି ମାନେ କଁ କୁହନି ନୟାଗଡ ଲୋକୋ ସେ ଜମା କିଛି ବୁଝିପାରିବନି ଭାରି ଅଲାଣ୍ଡି ଲୋକୋଟେ। ତାଙ୍କର ଝିଅ ମାନଙ୍କ ପ୍ରତି ଭାରି ମାନେ ତାଙ୍କ ଝିଅକୁ ଅଉଁ ଆଁ ତାଙ୍କର ଦିଯା ଝିଅ ହେଲା କି ଦିଟା ଝିଅ ଗୋଟେ ବଡ ଝିଅ ବଡ ଝିଅର ଦିଏ ତିନି ଝିଅ ତାଙ୍କ ସ୍ଵାମୀ ଯିଏ ଭଲ ଇଞ୍ଜିନିୟର ଥିଲେ। ସେ ଇଞ୍ଜିନ ରୁ ଏଇଖୁଣି ଅବସର ଜାଣିକି କହିବୁ ନେଇକି ସେ କଣ ମାଲ ପିଇକି ଜାଣିକି ଅଧା ପଇ ସା ଦୋଉଚନ୍ତି ଆଁ ଅଛନ୍ତି ଏବେ କୋଉଠି ଏସି ଫ୍ରିଜ୍ ଏଗୁରା ସବୁ ସଜଡ଼ା ସଜି କରୁଚ କରିକି ତାଙ୍କର ଭଲ ରୋଜୋଗାର ହେଲେ କଁ ହବ ପିଇଦୋଉଚନ୍ତି। ଏଇ ଝିଅ ହିସାବରେ ତାଙ୍କର ଦେହ କେତେବେଳେ ଖରାପ ହେଲା ତାଙ୍କ ତାଙ୍କ ସ୍ଵାମୀ ଥରେ ଓପୋରୁ ପଡିିଗଲେ ସିଏ ଭାଇ ଯିଏ। ଆଙ୍କର ଦଶ ପନ୍ଦର ହଜାର ଖର୍ଚ୍ଚ କରିକି ତାଙ୍କ ମେଡିକାଲ ନେଇକି ଦେଖେଇଲେ ତାଙ୍କ ଝିଅ ଫାଷ୍ଟ ଯୋଉ ଘରେ ରହିଲା ତା କୁ ସୁନା ରୁପା ଭୋ ଭୋଜି ଦେଲେ ତାଙ୍କ ଶାଶୁ ମଲେ ବା
ଶୁଣ ଏତେ ବି ଝିଅକୁ ଅନେଇବା ଟା ଭଲ ନୁହଁ ପୁଅ ମାନେ ବି
ଆଗେ ତଥାବି କରିକି ହଁବା ତଥାବି ଏତେ କହିକି ତାଙ୍କ ଫାଷ୍ଟ ବଡ ଝିଅ ଘରେ ରହିଲା ତାକୁ କାନ ଫୁଲ ଖାଲି କ ପନ୍ଦର ସେ ଟାଇମ ରେ ପନ୍ଦର ହଜାର ଟଙ୍କାରେ ନେଇଥିଲା କାନ ଫୁଲ ଅଠର ହଜାର ଟଙ୍କା ପଡିଥିଲା ଅଠର ହଜାର ଟଙ୍କା କାନ ଫୁଲ ତାକୁ ଭଲ ମନ୍ଦ ଦିଆ ହେଲା ଫେରେ ଭୋଜି ଭାତ ବି ଦେଇପାରିଲେନି ତାକୁ ଦିଆ ହେଲା। ଶାଶୁ ମଲା ନୁଗା ଦାୟିତ୍ୱ ନିଆହେଲା ଭୋଜି ଆମର ଦିଆହେଲା ତାକୁ ଦେଲେ ତଥାବି ପଚିଶ ହଜାର ଟଙ୍କା ତଥାବି ଦେଲେ ଦେଇ ଦୁଇକି ବି ମାଆ ସବୁ ଓଷା ସାବିତ୍ରୀ ଓଷା ରଜ ଭଲ ମନ୍ଦ ତାପରେ ଯାଜପୁର ରୋଡରେ ତାଙ୍କ ଘର ଆମ ଭାଇ ତାଙ୍କର ଯେତେବୋଳେ ଗଲେ ପରିବା ପତ୍ର ବଞ୍ଚିଲେ ନେଇ ଦେଇଦେଇକି ଆଇଲେ। ନୂଆ ପରିବା ପତ୍ର ଆଇଲେ ନେଇ ତାଙ୍କ ଘରେ ଦେଇ ଦେଇକି ଆଇଲେ ତା ସତେ ଆମ ମାଆ କହିବେ ମୋ ଝିଅକୁ କଁ ଦୋଉଚ?
ହୁଁ । ଦିଅନ୍ତେ କି ଏତେ ତ ହେଇ ଦେଲେଣି ଇଏ କରୁଛନ୍ତି। ଆଉ ସବୁଥିରେ ତ ଭାଇ ମାନେ ଛିଡା ହୋଉଚନ୍ତି ସେ ସେଇଟା ବଡ କ
ହଁପା ସାନ ଝିଅକୁ ସାନ ଝିଅ ଗୋ ଟେ ବୋଲୋରୋ ଥିଲା ସତୁରି ଅଶି ହଜାର ଟଙ୍କା ତାକୁ ଦିଆ ହେଲା ତା ପୁଅ ଏକୋ ତା ପୁଅ ଜନ୍ମ ହେଲା ମେଡିକାଲ ପଚିଶି ହଜାର ଖର୍ଚ ହେଲା ତା ତାକୁ ଦିଆହେଲା ତା ପୁଅର ଏକୋଉଶିଆ ପୂଜାରେ ମ ଚେନ ପତ୍ରରୁ ଯେତିକ ଭଲ ମନ୍ଦ ତାକୁ ଦିଆ ହେଲା ସାଦ ପିଠା କରିକି ଦିଆହେଲା ତାପରେ ଗଲା ରଜରେ ନବ ରଜରେ ଶାଢ଼ୀ ନବ ଅସ୍ ଅଷ୍ଟମୀରେ ଶାଢୀ ନେବ ଦୁତିଆ ଓଷାରେ ଶାଢୀ ନବ ସାବିତ୍ରୀ ଓଷାରେ ଶାଢୀ ନବ ଆସିବ ଶାଢୀ ନବ ହେଲା କି ତା ଦେହରେ ଯାହା ଟିକେ ଖରାପେ ପଇଲା ଯାହା ପାଇଁ ଏଇ ଯୋଉ ପାଖରେ ଅଛି ସେତେ ଲରେ ଫୋନ କରିକି ନବ ତା ପୁଅର ଏମିତି କିି ଏକୋ ଜନ୍ମ ଦିନ ଏର୍ଯ୍ୟନ୍ତ ପୂଜା ହୋଉଚି ତା ପୁଅକୁ ଡ୍ରେସ ଆଉ କେକେ ଆଉ ଭୋଗୋ ରାଗ ନେଇ ତା ଘରେ ଦିଆ ହୋଉଛି ସେ ପୋଥ ପୂଜା କରିବ ବୋଲି ତଥାବି ତାଙ୍କ ମାଆର ଖାଲି କଣ ଦୋଉଚ ମୋ ଝିଅକୁ
ଅହଁ।
ଏଭଳିଆ ଲୋକୋକୁ କଁ କରିବା। ସେନ୍ତି ଆଲାଣ୍ଡି ଲୋକୋଟା ମାନେ ବୋ ଝିଅ ପ୍ରତି ଭଲ ବୋହୁମାନଙ୍କୁ ପ୍ରତି ତାଙ୍କର କିଛି ନାହିଁ। କିଛି କିଛି ଶୁଣୁନି ତୁ ଭଲ ଅଛି।
ମୁଁ ଗୋଟେ ମେସିନି ଚଲୋଉଚି ହେଲା କି ଆଁ ନାଁ ନାଁ ଠିକ୍ ଠିକ୍ କିଛି ନାଇଁ କିଛି ନାଇଁ ଭଲ । ମୁଁ ଗୋଟେ ମେସିନ ଚ ପକେଇଚି ହେଲା କିି ମୁଁ ପକେଇଚି ମୋରୋ ମାସରେ ବୋଧେ କେତୋବେଳେ ପାଁଶହ ଦିଶହ ଶହେ ହାଲୋ
ହଁ ନା ତାଙ୍କ୍‌ ସେ ଆମର ଯୋଉ ବଡ଼ ନନାଙ୍କର ଘର କାମ କରୁଛନ୍ତି।
ତମକୁ ଶୁଭୁଛି ନା ନା ତମ କଥା ମତେ କିଛି କିଛି ଶୁଭୁନି।
ତାଙ୍କ ଘର କାମ କରୁଛନ୍ତି ତ ଡ୍ରିଲ୍ ମେସିନ ଫେଶିନ ହଁ। ଏ ମୋ ଦେଇ ଯୋଉ ସିଲେଇ କରନ୍ତି କନ୍ତି ତମ ପାଖରେ କରନ୍ତି ହାଲୋ।
ନା ନା ସେ ତାଙ୍କର ସିଆଡୁ କୁଆଡେ ନେଇକି ଯାଆନ୍ତି। ନା ନା ସେ ସିଆଡୁ କୁଆଡେ ନେଇକି ଯାଆନ୍ତି ମୋ ପାଖରେ କରନ୍ତିନି।
ହଁ ହଁ ନା ନା କୁହନ୍ତି ତ ଆମର ଜଣେ ଏଇଠି ସିଲେଇ କରେ ମୁଁ କରେ ମୁଁ ସେୟାକୁ ହେଇଯାଏ।
ନା ନା ଏଠି ନୁହେଁ ଅଛନ୍ତି ବହୁତ ଅଛନ୍ତି କରନ୍ତି ବି ଆଉ।
ନାଇ।
ଅ
ଅବି ଆଉ ରଖୁଛି ଆଁ
ହଉ ହଉ।